ହ୍ୟାଲ ସୋମ୍ୟ ଭାଇ।
ଭାଇ ଜୟ ଜଗନ୍ନାଥ ଭାଇ।
ଭାଇ ଜୟ ଜଗନ୍ନାଥ ଭାଇ, ଆଉ କଣ ଦେହ ଭଲ ଅଛି?
ଆଜ୍ଞା ଦେହ ତ ଏବେ ଭଲ ଅଛି। ଏଇ ରଜ ଯେହେତୁ ଗଲା ଆପଣ ରଜରେ କଣ ଯୋଉ ତିନିଦିନି ପର୍ବ ଏ କଲ ଆପଣ କଣ କେମିତି ପାଳନ କଲେ କହିପାରିବେ ରଜ ବିଷୟରେ?
ରକ୍ ବିଷୟର ପାଳନ କଣ ରଜ ତ ମୋ ହିସାବରେ ଝିଅ ପିଲାମାନଙ୍କ ପର୍ବ।
ଆଜ୍ଞା।
ଆମେ ମୁଁ ରଜଦିନ ଘରେ ଖାଲି ପନିପରିବା ଟିକେ କାଟିଲି।
ଆଜ୍ଞା।
ଆଉ ରୋଷେଇ ତ ମତେ କରିବାର ଆସନି ତ ରୋଷେଇ ତ ଆମ ମମି ହିଁ କଲେ।
ଆଜ୍ଞା କିଛି ମାନେ କେମିତି ଆପଣଙ୍କ ଗାଁ ପାଖରେ କିଛି ବୁଲାବୁଲି କଲେ ରଜରେ?
ରଜରେ ହଁ ଆମ ଗାଁ ପାଖରେ ମୁଁ ଆମ ପରିବାରକୁ ଧରିକିରି ବହୁତ ଗୋଟେ ଗୋଟେ ଡ୍ୟାମ୍ ପାଖକୁ ଏବଂ ଗୋଟେ କେ ବୋରା କେବ ଗୋଟେ ଜାଗା ଟି ଅଛି ଆମ ଗାଁ ଘର ମାନେ ଆମର ଗାଁ ପାଖରେ।
ଏ ଆମ ଆଡେ ତ ରଜ ହେଇଥିଲା। ଆଜ୍ଞା ଆମ ଆଡେ ତ ରଜ ହେଇଥିଲା ଫାଷ୍ଟ ଦିନ ଆମର ମେଘରେ ପଳେଇଲା, ଆଜ୍ଞା। ଯେହେତୁ ଆମର ସାଙ୍ଗମାନେ କୁଆଡ଼େ ବୁଲାଵୁଲି ଗଲେନି ଆମର ଯୋଉ ପଞ୍ଚାୟତ ଘର ଥିଲା ନା ସେଇଟା ଆମ ବସ୍ତି ସବୁ ତାସ୍ ଖେଳ ଆପଣ ଜାଣିଛନ୍ତି?
ହଁ ତାସ୍ ଖେଳ ଜାଣି ତାସ୍ ଖେଳ ତ ଗଞ୍ଜାମରେ ପ୍ରସିଦ୍ଧ।
ଏ ଚାସ୍ ବସିିକି ଖେିଲିଲୁ ତ ଫାଷ୍ଟ ରଜ ଟା ଆମର ପୁରା ବେକାରରେ ଗଲା। ଏ ସେକେଣ୍ଡ ଦିନ ଦିନ କଣ ହେଲା କହିଲ ପୁରା ଖରା ଟିକେ ଟିକେ ହେଲା। ତ ଆମେ ରାତିରେ ବୁଲିବାକୁ ଗଲୁନି।
ହୁଁ, ହୁଁ।
ଏ ରାତିରେ ଯୋଉ ଗାଁ ପାଖରେ ଆମର ଯୋଉ ଭଲ ସେ ଟିଏ ରଜ କରୁଥିଲି ଯୋଉଠି ମାନେ ବହୁତ ଲୋକ ଟିକେ ଆସନ୍ତି ଏଁ ସେହି ହେଡେ ଆମେ ଟିକେ ବୁଲାବୁଲି କରିତେ ଗଲୁ ବହୁତ ଭଲ ଲାଗିଲା ରଜରେ ମାନେ ଦୋଳି ଫୋଳି ଥିଲା ଝିଅମାନେ କି ଖୁସି ବି ଥିଲେ ମାନେ ଖେ ଖେଳୁଥିଲେ ଦୋଳି ଯେହେତୁ, ଫ୍ୟାମିଲି ସବୁ ମେମ୍ବର ମାନେ ନେଇକି ଯାଇଥିଲେ ସମସ୍ତେ ଲୋକଙ୍କୁ ବହୁତ ଟିକେ ଖୁସି ଲାଗିଲା। ସେ ରଜରେ ଆଜ୍ଞା ଚାଟ୍ ସବୁ ପଡ଼ିଥିଲା ଦୋକାନ ଫୋକାନ। ହଁ ବହୁତ ଖୁସି ଲାଗିଲା ଆପଣ ଆଡେ ଏଇଭଳିଆ ମାନେ ଗାଁ ପାଖାପାଖିରେ କୋଉଠି ହେଇଛି?
ଭାଇ କଣ କହିଲେ?
ଆ ଆପ ଆଜ୍ଞା ଆପଣମାନେ ଗାଁ ପାଖରେ ଏମିତି ରଜ ହେଇଛି ମାନେ ଗୋଟେ ବଡ
ହଁ ରଜ ଆମର ରଜ ତ ଏତେ ପାଳନ କରାଯାଏ ନାହିଁ ଆମର ଗାଁ ଆଡ଼େ ଆମେ ଖାଲି ଘରେ ହିଁ ନିଜେ ଧର ଆମ ଯେହେତୁ ଆମର ଗୋଟେ ମାଇକିନା ଗୋଷ୍ଠୀ ତାଙ୍କେ ମିଶିକି ଗୋ ଟେ ପୂଜା କରନ୍ତି ଜଣଙ୍କ ଘରେ। ଆଉ ମୁଁ ଆମ ଛୋଟ ଝିଅଟି ଅଛି ତା ପାଇଁ ଦୋଳି ଲଗାଇ ଦିଏ ସିଏ ତା ସହିତ ଦୋଳି ଟିିକେ ଖେଳେ ମନ ଖୁସି ହେଇଗଲେ ଘରେ ଆସିକି ବସି ସେ ଶୋଇପଡ଼େ ଏମିତି ଆଉ ସିଏ ତ ଦୋଳି ଖେଳିବାକୁ ଟିକେ ରଜ ଦିନ, ହଁ।
ଯେହେତୁ ଆଜ୍ଞା ରଜ ହଉଛି ଆଜ୍ଞା ପିଠାପଣା ତ ଆପଣଙ୍କ ଘରେ ନିହାତି ହେଇଥିବ। ଏ କୋଉ ପିଠା? ଆଜ୍ଞା ଏ କୋଉ ପିଠା କଣ ପଣା ଖାଇଲେ ଆପଣ, କୋଉ ପିଠା
ପିଠା, କାକରାପିଠା, ଆରିସାପିଠା, ମଣ୍ଡାପିଠା ଏ ଏଣ୍ଡ୍ରିରିପିଠା ମଧ୍ୟ ରାତିରୁ ହୋଇଥିଲା।
ଆଜ୍ଞା। ଆ କାକରା ପିଠା କେମିତି କଣ କହିପାରିବେ କାକରା ପିଠା କେମିତି କଣ କରନ୍ତି ତା ବିଷୟରେ କିଛି କହିପାରିବେ?
କାକରା ପିଠା ବିଷୟରେ ମତେ କିଛି ପ୍ରୋସେ ଜଣାନାହିଁ କିନ୍ତୁ ମତେ ଖାଇବାକୁ ବହୁତ ଭଲଲାଗେ। ଆରେ ମା ବନେଇକି ଦେଲେ ହଁ ମା ବନେଇଲେ ତ ଖାଇବାକୁ ବହୁତ ଭଲ ଲାଗେ। ଏତେ କିଏ ଧ୍ୟାନ ଦଉଛି ଭାଇ, ହଁ ଭାଇ
ଏହିବିଷୟରେ ଜାଣିଛି କିଛି କହିପାରିମି।
ଏଣ୍ଡ୍ରି -ଏଣ୍ଡ୍ରି ପିଠା କଥା କହୁଛନ୍ତି।
ଆଜ୍ଞା, ନାଁ, ନାଁ ମୁଁ ଯେତିକି ଜାଣିଛି କାକରାପିଠା ବିଷୟରେ ଆପଣଙ୍କୁ କହିମି କି? ଆଜ୍ଞା ଫାଷ୍ଟ ତ ସୁଖିକି ଆଜ୍ଞା ଫାଷ୍ଟ ହା ତରେ ଆପଣ କେମିତି କରନ୍ତି ସେ ଯୋଉ ମା ମୋର ଯିଏ ନାଇ ସିଏ କରନ୍ତି ହାତରେ ଫାଷ୍ଟ। ତା ଭିତରେ ଆଜ୍ଞା ଯୋଉ ପୁର ଦିଅନ୍ତେ ଆଜ୍ଞା ନଡ଼ିଆ ଇଏ କରିକି
ହୁଁ, ହୁଁ।
ହେନ୍ ପୁର ଦେଇକି ଆଜ୍ଞା ତେଲ ଫାଷ୍ଟ ଗରମ ଥାଏ ତ କଡ଼େଇରେ ଚୁଲିରେ ଏ ଆମର ଚୁଲିରେ କରନ୍ତି।
ଆଜ୍ଞା। ଏ ବହୁ ତାର ବି ଗ୍ୟାସରେ କରିୁଥିବେ କିନ୍ତୁ ଆମର ଯେହେତୁ ଚୁଲି ଅଛି ତ ଚୁଲିରେ କରନ୍ତୁ ଗ୍ୟାସ ରେ ବେଶୀ କରନ୍ତିନି।
ଏ ଆମର ମଧ୍ୟ ଚୁଲି ରେ କରନ୍ତି।
ଆଜ୍ଞା ଆ ସେ ତେଲ ଆଜ୍ଞା ଗରମ କରିକି ଆଜ୍ଞା ସେଇଠି ପୁରା ସେ ଯୋଉ କାକରା ପିଠା ଆମର ଆଜ୍ଞା ଭାଜିକି ଦିଅନ୍ତି। ଭାଜା ନୁହଁ ମାନେ ତେଲରେ ଗରମ ତେଲରେ ଆଜ୍ଞା ଛାଣିକି ପୁରା ଦିଅନ୍ତି। ଆପଣ ଆଡେ କୋମୁତି କଣ ଛାଣନ୍ତି କିଛି ମାଆଙ୍କ କତୁରୁ ଶିଖିଚନ୍ତି?
ଭାଇ ମୁଁ ଛାଣିବାର ତ ଜାଣିଚି କିନ୍ତୁ ମୁ ଯୋଉ ନଡ଼ିଆ କୋରଟା ମଧ୍ୟ ଭିତରେ ଦିଅନ୍ତି ସେଟା ଜାଣିଚି କିନ୍ତୁ ତାର ଯୋଉ ଉପର ଲେୟର ଟା ସେଇଟା କାହିଁକି ସେଟା ତ ପ୍ରାୟ ସୁଜିରେ ହିଁ ହୋଇଥାଏ।
ଆଜ୍ଞା ସୁଜିରେ ତ ପୁରା ସୁଜିରେ ହେଇଥାଏ ପୁରା ସୁଜି ପିଠା ସିଏ କହିବାକୁ ଗଲେ।
ହଁ।
ଆଜ୍ଞା।
ଆରେ ଖାଇବାକୁ ବହୁତ ସ୍ୱାଦ ଭାଇ ରେ ଖାଇଲେ ମୁଁ ପାଖାପାଖି ଗୋଟେ ପନ୍ଦରଟା ର କୋଡ଼ିଏଟା ଖାଇଦିଏ। ତ ଆମ ଘରେ ମମି ମୁଁ ଲୁଚେଇ ଦିଏ ସେତା କାରଣ ମୁଁ ଯଦି ଦେଖିଦେବି ସବୁ ଖାଇଦେବି।
ଆଜ୍ଞା ଲୁଚେଇକି ଖାଇଦିଅନ୍ତି ମାନେ ଲୁଚାନ୍ତି ମା ଆପଣ ଖାଇଦିଅନ୍ତି।
ନାଇଁ ନାଇଁ ଆରେ କଣ ହବ ଆଗେ ବନେଇବେ ମୁଁ ଗୋଟେ ଗୋଟେ ଗୋଟେ କରିକି ପ୍ରାୟ ଗୋଟେ କୋଡ଼ିଟା ଏମିତି ଖାଇଦେବି ତ ଆମ ଘର କହିବେ ଇିଏ ଖାଇଦେଉଚି ତାକୁ ରଖିହେବନି। ତେଣୁକରି ତାଙ୍କୁ କଣ କରନ୍ତି ପିଠା କୁ ହିଁ ଲୁଚେଇ ଦିଅନ୍ତି, ହଁ।
ଆଜ୍ଞା।
ଆରେ ଘରେ ବହୁତ ଲୋକ ଅଛନ୍ତି ନା।
ଆଜ୍ଞା। ଆପଣ ବିରି ଚାଷ କରନ୍ତି କେବେ ଆଜ୍ଞା ଆପଣ ଗାଁ ଆଖପାଖରେ ବିରି ଚାଷ ହୁଏ?
ନାଇଁ ଆମର ବିରି ଚାଷ ଦଉଏନି ଆମର ଧାନ ଚାଷ ପ୍ରାୟ ହୁଏ।
ଆଜ୍ଞା ଧାନ ଚାଷ ତ ଆଜ୍ଞା ସବୁଆଡେ ହୁଏ ମାନେ ଆମ ଗାଁରେ ବି ବହୁତ ଧ୍ୟାନ ଚାଷ ହୁଏ କିନ୍ତୁ ଆଜ୍ଞା ଆମର ଯଦି ଖେଳ ପଡିଆ ଆଜ୍ଞା ଯୋଉଟା ଏ ମାନେ ଯୋଉ ବଲ୍ ବ୍ୟାଟ ଆପଣ ଶୁଣିଥିବେ ଖେଳ।
ହଁ କ୍ରିକେଟ ଖେଳ ହଁ କ୍ରିକେଟ ଖେଳ। କେମିତି ନ ଜାଣିବୁ ଆଡେ ଭାରତର ସମସ୍ତଙ୍କ ଲୋକଙ୍କୁ କ୍ରିକେଟ ଖେଳ ବିଷୟରେ ଜଣା।
ଆଜ୍ଞା ମାନେ କ୍ରିକେଟ୍ ପଡିଆ ଆଜ୍ଞା ଆମର ଦି କିଲୋମିଟର ଆ ଦୂରରେ ଅଛି ଆଉ ଗୋଟେ ଆଜ୍ଞା ଆମ ଗାଁ ପାଖରେ ପୁରା। ଏ ପୁରା ମାନେ ଘର ପାଖରେ ସେଇଟା ଜଣଙ୍କ ମାନେ ବାଡ଼ିଟା ସେଇଟା ତ ବଡ ପଡିଆଟେ ସିଏ ସେଠି କଣ କରନ୍ତି କହିଲ ବିରି କରିଦିଅନ୍ତି ତ ପଡ଼ିଆଟା ଟିକିେ ଖରାପ ହେଇଯାଏ। ଆ ସେ ଯେଉଁ ଖାଲ ଢିପ ପ ହେଇଯାଏ ତ ପଡିଆ ଟା ବି ଖରାପ ହେଇଯାଏ ଆଜ୍ଞା।
ହଁ ହଁ ହଁ।
ବିରି ଚାଷ କିନ୍ତୁ ମାନେ ଗୋଟିଏ ଗଛରେ ଆଜ୍ଞା ମାନେ ମୁ ଠିଏ ଖଣ୍ଟେ ବିରି ବି ହୁଏ ତାଙ୍କର ବି ଏ ଲାଭ ପାଇଁ ତାଙ୍କ ଯେହେତୁ ଜାଗା ଟା ତ ଲାଭ ବି କରିବେ ତାଙ୍କର। ଏ ସେଥିପାଇଁ ଆପଣଙ୍କର ଜମା ବିରି ଚାଷ ହୁଏନି ମାନେ ଗାଁରେ କିଏ କରଥିବେ କି ଅନ୍ୟ ଗାଁରେ କେବେ ଦେଖିନାହାନ୍ତି?
ନାଇ ଆମ ଗାଁରେ ବିରି ଚାଷ ଆମେ କରୁନୁ କିନ୍ତୁ ପ୍ରାୟ ଲୋକ ବିରି ଚାଷ କରନ୍ତି।
ଆଜ୍ଞା ଆପ
ବିରି ଚାଷ ମାଣ୍ଡିଆ ଚୁନା ଏବଂ ବହୁତ ପ୍ରାୟ ଜିନିଷ କରନ୍ତି ଆମର ତ ଆପଣ ଜାଣିଥିବେ ଆଚାର ବେପାର ମଧ୍ୟ ଅଛି।
ଜ୍ଞା ଆଚାର ବେପାର ଆଜ୍ଞା କଉ ଆଚାର ମାନେ ଆମ୍ବ ଆଚାର କିଵା
ଆମ୍ବ ଆଚାର ବି ହୁଏ ଲେମ୍ବୁ ଆଚାର ବି ହୁଏ ପସ ସବୁ ପ୍ରକାର ଆଚାର ହୁଏ।
ତେ ବହୁତ ଭଲ ଲାଗେ ମାନେ ଗରମ ଭାତ ଭଲ ଲାଗେ।
ହଁ ଭାଇ ବଇଲେ ଆମର ଭାଇ କୁହନ୍ତୁ?
ଆଜ୍ଞା ଆପଣ କେବେ କରନ୍ତି ଆଚାର?
ଆଚାର ହଁ ଆମର ଏବେ ହୁଏ ନା ଆମର ଏଇ ଆଚାର କରନ୍ତି ଆମର ଆମ୍ବ ଆଚାର। ଯେହେତୁ ଏବେ ଖରାଦିନ ତାହେଲେ ଆମର ଆମ୍ବ ଆଚାର ହୁଏ।
ଆଜ୍ଞା ହଁ ଆମ୍ ମାନେ ଆମ୍ବ ସବୁ ଯେତିକି ଏବେ ସରି ସାରିଲାଣି ତ ଆମ୍ବ ସିଜିିନ୍ ସରି ସାରିଲାଣି ତ ଆମ୍ବକୁ ରଖିକି ଆମ୍ବ ସରା କରୁଥିବେ?
ଭାଇ କଣ କହିଲେ?
ଆଜ୍ଞା ଆମ୍ବସରା ଶୁଣିଥିବେ ଆମ୍ବସରାା?
ହଁ ହଁ ଆମ୍ବ ସରା କେମିତି ଶୁଣିବୁନୁ ଆରେ ଆମ୍ବ ସରା ଯୋଉ ଖଟା ହଁ ମୁଁ ଜାଣିଲି ଜାଣିଲି। ମୁଁ କହିପାରୁନି ଭାଇ କିନ୍ତୁ ମୁଁ ଜାଣିଚି ଆମ ସହର ବିଷୟରେ ସେଇଟା ଆମ ଗାଁ ରେ ପାଞ୍ଚ ଟଙ୍କାରେ ମିଳେ ଆଉ।
ଆଜ୍ଞା ପାଞ୍ଚ ପ୍ରକାର ର ମିଳେ?
ପାଞ୍ଚ ଟଙ୍କାର।
ଆଜ୍ଞା ପାଞ୍ଚ ଟଙ୍କାରେ ଆଜ୍ଞା। ଆଜ୍ଞା ଫାଷ୍ଟ ତ ଆଜ୍ଞା ତାକୁ ଖରାରେ ଶୁଖା ହୁଏ ଆଜ୍ଞା ଚିନିରେ ଗୋ ଗୋଳେଇକି ଆଜ୍ଞା ଯୋଉ ମିଠା ଲାଗେ ଆ ବହୁତ ଭଲ ଲାଗେ।
ହଁ ହଁ ଆରେ ସେଇଟା ତ ବହୁତ ଭଲ ଲାଗେ ଆପଣ ଯେଦି ହଁ କୁହନ୍ତୁ?
ହଁ ଯୋଉ ପଖାଳ ଭାତରେ ଆଜ୍ଞା ରସୁଣ ଦେଇକି ଯୋଉ ଖାଆନ୍ତି ବହୁତ ଭଲ ଲାଗେ।
ଆରେ ପଖାଳ ଭାତ ରସୁଣ ଏବଂ ଆଳୁ ଟମାଟୋ ଏବଂ ବାହଗଣ। ମାନେ ଯୋଉ କରାହେଇଥିବ ଗରମ କରିକି ଯୋଉ ତେଲ ଲଗେଇକି ଛାଣା ହେଇଥିବ ସେଟାକୁ ଆଳୁଝୋଳ ଟମାଟୋ ଝର ଟା ଖାଇଲେ ପଖାଳ ଭାତ ଥିଲେ ଯୋଉ ମଜା ଆଉ ସେ ମଜା କୋଉଠି ନାହିଁ।
ଆ ମାକ୍ସରେ ସେ ମଜା ଆପଣ ପାଇବେନି ଯୋଉ ପୋଡ଼ା ପୋଡ଼ି ଜିନିଷରା ଖାଇବେ। ଆଉ କେବେ ପୋଡ଼ିକୀ ଖାଇଛନ୍ତି? ଆଜ୍ଞା ଯୋଉ ବିଲାତି ବାଇଗଣ କେବେ ପୋଡ଼ି ପୁଡ଼ାକି ଖାଇଛନ୍ତି?
ହଁ ହଁ ପୋଡ଼ିକି ଖାଇଚି ନା ଆରେ ମୁଁ ସେ ବାହଗଣ ପୋଡ଼ି ଦିଏ।
ତେଲର ବି ଏତେ ନଥାଏ ଯୋଉ ତେଲର ଯୋଉ ଭାଜନ୍ତି ସେଥିରେ ବି ଏତେ ଟେଷ୍ଟ ନଥାଏ ଯେତିକି ପୋଢ଼ିବାରେ ଥାଏଁ।
ହଁ ହଁ ଏଇଟା ମଧ୍ୟ ଠିକ୍ କହିଲେ କିନ୍ତୁ ମୁଁ ଆପଣଙ୍କ କଥାରେ ଟିକେ ଏଗ୍ରୀ କରିବିନି। କାରଣ ମୁଁ ଭାବୁଛି ପୋଡ଼ା ର ମଧ୍ୟ ଟେଷ୍ଟ ତ ଭଲ ଥାଏ ତାଙ୍କର ଅଲଗା ଅଲଗା ପେହଚାନ ଅଛି ମୋ ହିସାବରେ ପୋଡ଼ର ମଧ୍ୟ ଗୋଟେ ଅଲଗା ସ୍ଵାଦ ଅଛି। ଏବଂ ତେଲର ମଧ୍ୟ ଅଲଗା ସ୍ଵାଦ ଅଛି କିନ୍ ନ୍ତୁ ଯଦି ଆମେ ଦେଖିବା ପୋଡ଼ାରେ ଆମେ କମ୍ କ୍ଷତିରେ ଆମକୁ ଗୋଟେ ଭଲ ଟେଷ୍ଟ ମିଳିଯାଏ। ତେଣୁକରି ମୁଁ ମଧ୍ୟ ପୋଡ଼ାଟାକୁ ହିଁ ଅଧିକ ପ୍ରିଫର୍ କରେ ପୋଡ଼ା ଆଳୁ ପୋଡ଼ା କରିଦେବି ଏବଂ ଆଳୁଟାକୁ ସି ସିଝେଇକିରି ଚକଟିକି ବାଇଗଣ ଆଳୁ ଚକୁଟିକି ଭା ପଖାଳ ଭାତ ଥିଲେ ଯଉ ମଜା। ଆଉ ଭାଇ ତାର ମଜା ଆଉ କୋଉଠି ନାହିଁ।
ଯେ ଆପଣ ଆଡ଼େ ଯେମିତି ଚୁନା ମାଛ ଆଜ୍ଞା ବିଲ ମାନଙ୍କର ଯୋଉ ଧରନ୍ତି। ଆପଣ ସେଇଭଳିଆ ମାଛ କେବେ ଧର
ମାଛ ଆମର ହଁ ଆମର ବନ୍ଧ ଗୋଟେ ଥିଲା। କିନ୍ତୁ ଆମେ ଏବେ ବର୍ତ୍ତମାନ ବିକି ଦେଲୁ ଏବେ ସେଇ ମାଛ କେଉଟ ଲୋକ କୁ ଗୋଟେ ବିକି ଥିଲୁ ତ ସିଏ ତାର ଚଲେଇଛି ଧ ବେପାର ଆଉ ବେପାର ତାର ମଧ୍ୟ ଭଲ ଚାଲୁଛି ଆଉ।
ଆଜ୍ଞା ମାନେ ଗଡିଆ କରିକି ବିକିଥିଲେ ବୋଧେ।
ପରିଆ ଆମର ପାଲି ତ ଥିଲା ପାଲି ବେପାର ଅଛି ଆମର ଏବେ ତ ଖରା ଦିନ ମୁଁ ଯେମିତି କହିଲି ଆମ୍ବ ଚାଷ। ଆମ୍ବ ଚାଷରେ ଆମେ ଆମ୍ବ ଆଚାର ମଧ୍ୟ କରୁ ଆମ୍ବ ମଧ୍ୟ ହୋଲସେଲରେ ବିକୁ ମଧ୍ୟ। ଆମର ବହୁତ ପ୍ରକାର ବେପାର ଆମର ସିଜନାଲ ବେପାର କହିଲେ ଚଳିବ। ଏବେ ଆମର ଅଗଷ୍ଟ ମାସ ଆସିଲେ ଆମ ଗାଁରେ କଲରା ମଧ୍ୟ ବାହାରିବ।
ଆଜ୍ଞା ଆପଣ ବିଭିନ୍ନ ବିଭିନ୍ନ ବେପାର ବୋଧେ କରନ୍ତି।
ହଁ ବିଭିନ୍ନ ବିଭିନ୍ନ ବେପାର ଶୀତ ଦିନେ କଲ ବେପାର କରିଦବୁ ବଲେ ଆମର ପ୍ରାୟ ବାର ମାସି ବାର ବେପାର। ଯିନ୍ତି ଆମର ଓଡିଆରେ କହନ୍ତି ବାର ମାସି ତେର ପର୍ବ ସି
ପରିବା ହେଲା ଆଜ୍ଞା ସେଇ ବେପାର ଆପଣ ଲାଗନ୍ତି।
ଆମର ମେନ୍ ତ ଷ୍ଟେବୁଲ୍ ଇନକମ୍ ହଉଛି ଆମର ପାଲି ଠିକ୍ ଅଛି। ଆମର ଷ୍ଟେବୁଲ ଇନକମ୍ ହଉଛି ପାଲି ଏବଂ ଆମର ଗୋଟେ ଦୋକାନ ମଧ୍ୟ ଅଛି ଗୋଟେ ଟାଇସନ ଦୋକାନ ଆଉ ଆମର ପାଇଁ ଆମେ ବାକି ଜିନିଷ ମଧ୍ୟ କରିଥାଉ।
ଆଜ୍ଞା ଆଜ୍ଞା ଆପଣ ଶୁଣିଥିବେ ଯୋଉ ଧାନ ଅଧା ଅଧା ହେଲେ ଯୋଉ ପାଣି ବଢିଆ ସେ ଆଜ୍ଞା ଯୋଉ ମେଘ ଡେଲି ହୁଏ ତ ମାଛ ଧରନ୍ତି ବିଲ ମାନଙ୍କରେ।
ହଁ ହଁ ହଁ ହଁ ଦରାଣୀ ମାଛ ଭା
ଆଜ୍ଞା ଛୁଣିଛନ୍ତି କେବେ ଆଜ୍ଞା ଆ ସେ ଦନଡିଆ କରାଣ୍ଡି ମା ଗଛ ଆଜ୍ଞା ତେଲର ଆଜ୍ଞା ଭାଜି ଖାଇବେ ଆ ବହୁତ ସ୍ଵାଦିଷ୍ଟ ଆଜ୍ଞା ଲାଗେ।
ସ୍ଵାଦିଷ୍ଟ ତ ମତେ ତ ସବୁଠୁ ଭଲ ଲାଗେ ତେଲ ପିଆ ମାଛ। ତେଲପିଆ ମାଛରେ ଭାଇ ତମେ ଜାଣିଥିବ ତେଲ ମଧ୍ୟ ପକେଇବାକୁ। ଦରକାର ନାହିଁ ତମେ ଟାୱାରେ ସେଟାକୁ ପକେଇବ ତା ଆସିଲି। ଭାଇ କଣ କହିଲେ?
ଆଜ୍ଞା ମାନେ ଛୋଟ ଛୋଟ ମାଛ ଖାଆନ୍ତି ନା ଆଜ୍ଞା ଆପଣ ବଡ ମାଛ ବି ଖାଆନ୍ତି ଯେମିତି ରୋହି ମାଛ। ଭାକୁର ମାଛ ୟା କୋଉ ମାଛ ଏଇ ମାଛ ଆପଣଙ୍କୁ ଭଲ ଲାଗେ ଖାଇ
ମୁଁ ମୁଁ ରୋହି ମାଛ ଭାକୁର ମାଛ ଛୋଟ ମାଛ ଏମିତି କିଛି ଭାବେନି ମୁଁ ଦେଖିବି ବରଫ ହଉ ଅଟ। ବରଫ ଯଉଁ ମାଛ ନଥିବ ଏବଂ ପ୍ରପର ବନ୍ଦ ମାଛ ହେଇଥିବ ସେଇ ମାଛଟାକୁ ବି ମୁଁ ଅଧିକ ଖାଏ।
ସେ ପୁରା ପପର ଦେଶୀ ମାଛ।
ହଁ ହଁ।
ଆଜ୍ଞା ଏଆ ଆପଣ ଙ୍କୁ ଭଲ ଲାଗେ।
ହଁ ମତେ ମଧ୍ୟ ହଁ ଦେଶିମାସ ତ ଭଲ ଲାଗେ।
ଆଜ୍ଞା ଏବେ ମୁଁ ରହୁଛି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ଧନ୍ୟବାଦ ଜୟ ଜଗନ୍ନାଥ।
ହଁ ହଉ ଭାଇ ଠିକ ଅଛି ଠିକ ଅଛି ରଖିଲି ଭାଇ।
ଆଜ୍ଞା ଧନ୍ୟବାଦ।
ହଉ ଭାଇ ଠିକ୍ ଅଛି ରଖିଲି।